ହାଲୋ। ହୁଁ ସାର୍ ନମସ୍କାରେ।
ନମସ୍କାର କଣ କରଚୁ? ହୁଁ ଭଲ ଅଛି।
ଯଉ ବାରିିବଟ ଆଉ।
ଉ ହୁଁ ଆଜି ଆସିବୁନି କି ନୂଆ ଗାଁ?
ଯିବି ଉପରଓଳି।
ହୁଁ ଦିପହରେ ଆସିଥାନ୍ତ ନା ଆଉ। ଖାଇ ଯାଇଥିଲୁ ବୋଧେ।
କୁସୁମ କୋଳି ଖାଇ ଯାଇଥିଲୁ ଯେ ନାହିଁ କୁସୁମ କୋଳି ବାଜ ଜାମୁକୁଳି କୋ ଅଛି କି? ଜାମୁକୋଳି କୋଉଠି ଅଛି କହିଲୁ ଯୋଉ ଜଗନ୍ନାଥ ପ୍ରସାଦ ନୁହଁ ଜଗନ୍ନାଥ ପ୍ରସାଦ ଏ ବା ବାଟରେ ଗଲା ବସିକି ସେଇଠି ଅଛି ଜାମୁକୋଳି।
ଆମ ଗାଁରେ ନାହିଁ?
ଆମ ଗାଁରେ କାଇଁ କୋଉଠି ଅଛି ମୁଁ ଜାଣିନି।
ଏଇଠି ଯୋଉ ଠି କୋଉଠି କହିଲୁ। ଯୋଉ ଜଟିଆହାର ବିଲ ତଳେ ବା ଆଡକୁ ଯୋଉ
ଏଇଟା ଛୋଟ ଜାମୁକୋଳି ଟା ବୋଧେ ମୁଁ କାଇଁ ଦେଖିନି।
କଣ ହେଇଠିକି ସବୁ ବର୍ଷ ଆମେ ଯାଉ ହୁଁ ନଦୀ ନଦୀ ନୁହଁ। ଏଇ ଯୋଉ ନ ଦାର ଯୋଉ ଘର କରଛନ୍ତି ତା ଆଗକୁ ଭିତରକୁ ଯୋଉ-ଉଁ ଜଟିଆ ଘର ପଦାରେ ତାଳ ଗଛୁଟା ଯୋଉ ଅଛି ହେଇ ହେ-ସାଇଡ୍ ରେ ନାହିଁ ହେଇଠି ଗୋଟେ। ଜଟିଆଘର ବ-ଯୋଉ ବୋରିଙ୍ଗ କରିଛନ୍ତି ତା ତଳେ।
ଜଟିଆ ଘର ବୋରିଙ୍ଗ ହଁ ହଁ ଦେଖି ଯେ ହେଟା କାଇଁ ନାହିଁ ବୋଧେ ଏ ବର୍ଷ ଆସିନି।
ଜାନି ବିଲ ଏଇ ଯୋଉ ଶଙ୍ଖଟି ରାଜ୍ କଲେ।
ଉଁ। ଦେଖେନି
ହୁଁ ହୁଁ।
ଖିଆ ପିଆ କଅଁ ହେଇଚି?
ଖିଆ ପିଆ ସକାଳ ରୁଟିିକି ଆଳୁ ପୋଟଳ କାଙ୍କଡ ତରକାରୀ ଖାଇଥିଲି ନେଇକି ଆସିଚି ଭାତ ଡାଲମା ତାପରେ ପାଳ ଛତୁ ପିଠଉ ଦେଇକି ଭଜା ହେଇ ଥିଲା କାକୁଡି ବଢ଼ି ଦେଶୀ ପିଆଜ। ଲୁଣ ଲଙ୍କା।
ଭାଉଜ ମହାଶୟୀ।
ହୁଁ।
କଅଁ ଖାଇଚୁ?
ଏ ଭାତ ହେଇଥିଲା ବୋଟଆଳୁ ତରକାରୀ ଭଜା ଭଜି ଟିକେ ହେଇଥିଲା ଆଉ। କଲରା ଆଳୁ ଚିପ୍ସ ଟିକେ ହେଇଥିଲା।
ହୁଁ।
ଆ ନାବ୍ ଏତିକି ଖରା ହଉଚି ରଜ ପରେ ବର୍ଷା ହବା କଥା। ନାଇଁ ମଁ ଗା ସେଇଲଣି କି-ସକାଳୁଉ। ହଁ ଯାଇଥିଲି ପଞ୍ଚାୟତ ଚାଉଳ ପାଇଁ। ଏଇ ବାଳ ଚାଉଳ ଏତେ ଗହଳି ଯେ ଗାଡ ଥୁଇ ଦେଇକି ଛିଡା ହେଲି ଛିଡା ହେଲି ଶେଷରେ ସେ ସଳା ଖାଇଆକୁ ଗଲେ କଇଲେ ଅସ୍ ତ ସେ-ଗୋଟେ ସାଢେ ଗୋଟେରେ।
ଉଁହୁଁ ହୁ।
ଏ ପାାଳି ପଇଲେ ହେଇ ଦିଟା ହେଇଯିବ ବୋଧେ ଆଉ। କଥା ଆଉ। ଆପ ଘରେ କେନ୍ତି ଅଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।